ହାଲୋ ହଁ ନମସ୍କାର।
ହାଲୋ।
ହଁ ନମସ୍କାର।
ହଁ ନମସ୍କାର। କଁ କରୁଚନ୍ତି?
ନାଇଁ ଏମତି ବସିଥିଲି। ଆପଣ?
ହଁ ମୁଁ ବି ଏଇଠି ବଥିଲି ଆଉ। ଆଉ ଖାଇସାଲେଣି?
ଆଉ ଆପଣଙ୍କ ନାଇଁ ଖାଇନି ଖାଇବି, ଆପଣ ଘର ପରିବାରରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ହଁ ସମସ୍ତେ ଭଲ ଅଛତି, ଆପଣଙ୍କର?
ହଁ ହଁ ସମସ୍ତେ ଭଲରେ ହିଁ ଥିବେ।
ଓହୋ ଆପଣ ଘରେ ନାହାନ୍ତି କି?
ଆ ନାଁ ନାଁ ମୁଁ ଘରେ ନାଇଁ ମୁଁ ବାହାରେ ଟିକେ ରହୁଛି।
ଓହୋ ହୋ ବାହାରେ ରହିକି ପଢ଼ାପଢ଼ି କରୁଚନ୍ତି?
ଅ ହଁ ପଢ଼ାପଢ଼ି ବି କିଛି କରୁଚି ରୋଜଗାର ବି କିଛି କରୁଚି ଏମତି ଆଉ।
ଓହୋ ହୋ ଭଲ ଭଲ। ଓ ତାହେଲେ ଆପଣ ଏବେ ଖାଇନାହାନ୍ତି?
ଏ ନାଇଁ ନାଇଁ ମୁଁ ଖାଇନି ଖାଇନି, ଆପଣ ଖାଇଲେଣି?
ହଁ ହଁ ହଁ ଖାଇ ସାରଲିଣି।
କଣ ରୋଷେଇ କରିଥିଲେ ଘରେ?
ହଁ ଘରେ ଘରେ କରିଥିଲେ ରୁଟି ଡାଲମା କରିଥିଲେ ଆଉ ରୁଟି ଡାଲମା ଖାଇଛି।
ଉଁ ହୁଁ ହୁଁ।
ଆଉ ଆପଣଙ୍କ ଆଡ଼େ ଆଜି ବର୍ଷା ହେଇଛି?
ନାଁ। ବର୍ଷା ବୋଧେ ଅଭି ମାନେ ବର୍ଷା ବୋଧେ ମୁଁ ଯୋଉଠି ରହୁଚି ସେଇ ଅଞ୍ଚଳ ଓପରେ ରାଗିଚନ୍ତି। ଉ ବଧହୁଏ। ମୁଁ ଚାରି ଦିନ ହେଲା ଯୋଉମାନଙ୍କୁ ବି ଫୋନ୍ କରୁଚି ସମସ୍ତେ କହୁଛନ୍ତି ଆମ ଆଡ଼େ ଏତେ ବର୍ଷା ଯେ କରେଣ୍ଟ୍ ନାଇଁ। ମୁଁ କହୁଚି ଆମର କରେଣ୍ଟ ଏତେ ଅଛି କିନ୍ତୁ ଆମେ ଚାହୁଁଚୁ କରେଣ୍ଟ ଯାଉ ବର୍ଷା ହଉ କିନ୍ତୁ ହଉନି।
ହଁ ହଁ ଆଜି ଆମ ପଟେ ବି ବର୍ଷା ହେଇଚି। ଆଉ ଆପଣଙ୍କର ବୃକ୍ଷ ରୋପଣ ଉପରେ ମତାମତ କଣ? ଆପଣ ଗଛ ଲଗେଇଆଉ ଭଲ ପାଆନ୍ତି?
ମୁଁ ଗଛକୁ ବି ଭଲ ପାଏ ଗଛ ଲଗେଇବାକୁ ବି ଭଲ ପାଏ କିନ୍ତୁ ଖାଲି ଭଲ୍ ପାଏ କେବେ ଲଗେଇନି।
ଓହୋ ହୋ କଣ ପା
ମାନେ ମୁଁ ଭାବନାରେ ଭଲ ପାଏ।
ହ
ସୁଯୋଗ ନାଇଁ ଯାହା ଫୁଲ କୁଣ୍ଡରେ ଫୁଲ, ଗଛ ଲଙ୍କା ଗଛ, ଗେଣ୍ଡୁ ଗ ଛ ମଲ୍ଲି ଗଛ, ଗୋଲାପ ଗଛ
ହଁ।
ଆଉ କଣ ଏମତି ଆଉ ସେଉଡ଼ାକୁ ଗ ଛ ନାଇଁ ତ ସେଡ଼ାକୁ ଗୁଳ୍ମ ହିସାବରେ ଗ୍ରହଣ କରିବା ଏଥିରୁ କେ ବଳ ମାନେ ଆମେ ଆତ୍ମତୃପ୍ତି ପାଇପାରୁ କିନ୍ତୁ ସେଟା ସମାଜ ପାଇଁ ଆଉ ଏଇ ଦୁନିଆ ପାଇଁ କିଛି କାମରେ ଲାଗିପାରେନି।
କଣ ପାଇଁ ଲାଗିପାରନି, ସବୁ ଗଛ ତ ଅମ୍ଳଜାନ ଦିଅନ୍ତି ନାଁ? ସମସ୍ତେ ଅମ୍ଳଜାନ ନେଇ
ନାଁ ଆମେ ଯଦି ଗୋଟେ ଆମ୍ବ ଗଛ ବାହାରେ ଲଗେଇବା ନାଁ ନାଇଁ ଆମେ ଯଦି ଗୋଟେ ଆମ୍ବ ଗଛ ଲଗେଇବା ସେଇଥିରୁ ଶହେ ଜଣ ବେନି ହଁ ନାଇଁ ସେଇଠୁ ଶହେ ଜଣ ବେନିଫିଟ ପାଇବେ। ଏଠି କେବଳ ମୁଁ
ତେବେ ହଁ
ଏଠି କେବଳ ଆମ କେବଳ ଆମେ ନିଜର ବ୍ୟକ୍ତିଗତ ସଉକ ସଉକ୍ ପାଇଁ ଲଗେଇଲୁ ନା।
ହଁ। ହଉ ସେ ଯାହା ବି ହଉ ସ୍ୱତ ପ୍ରଭତ ଭାବେ ଆମେ ଗଛ ଲଗାଉଛେ ସେଇଟା ତ ବହୁତ ଭଲ କଥା। ଅଳ୍ପ କିଛି କିଛି କିନ୍ତୁ ଏବେ ବି ଯେତିକି ଆମ୍ବ ଖାଇକି ବାହାରେ ପକାଇଦେଲେ ସିଏ ତାର ସେ ଗଛ ହେଇଯାଉଛି। ତାପରେ ସେ ବଡ଼ ହେଇକି ଅନ୍ୟମାନଙ୍କୁ ଛାଇ ବି ଦଉଛି। ଅମ୍ଳଜାନ ଦଉଛି।
ସେମତି କିଛି ବି ହଉନି ସେମତି କିଛି ବି ହଉନି ଗଛଟେ ଲଗେଇବା ଠୁ ବୋଧେ ଗଛଟା ବଡ ହବା ପର୍ଯ୍ୟନ୍ତ ଯାହା ଯତ୍ନ ନେବାର ବେଶୀ ଆବଶ୍ୟକତା ରହିଛି।
ହଁ କିନ୍ତୁ ବହୁତ ଗଛ ତ ସେମିତି ବି ହେଇଯାଉଛି ହଁ।
ନାଇଁ ନାଇଁ ଗଛ ଟା ମାନେ ଟାକୁରୁ ଗଛ ତ ଉଠୁଛି କିନ୍ତୁ ସେ ଗଛ କେତୋଟି ଏମିତି ବଢିକି ବଡ ହେଇପାରୁଛି? ପୁଣି ବର୍ଷା ପରେ ସେ ପୁଣି ତାକୁ କିଏ ଗାଈ ଗୋରୁ ଖାଇ ଯାଉଛନ୍ତି ଯେହେତୁ ତା ଚାରିପଟେ ବାଡ ର ଅଭାବ ରହୁଛି। ଅବା ସେ ଶୁଖିକି ମରି ଯାଉଛି ପାଣି ଅଭାବରୁ।
ହୁଁ ହୁଁ। ହଁ ତାହଲେ ଯତ୍ନବାବେ ଆବଶ୍ୟକ। ହୁଁ। କେବଳ
ତମର ବ
ବର୍ଷା ପାଇଁ ହିଁ ସେ ଟିକେ ଉ ଉପକୃତ ହଉଛି। ବର୍ଷା ଯଦି ହବ ତାହେଲେ ଉପକୃତ ହଉଛି ନହେଲେ ନାଇ।
ନାଁ।
ହଁ ଠିକ୍ ଅଛି। ଆଉ ଆ ଏବେ ତ ହଁ। ହୁଁ କୁହନ୍ତୁ? ହଁ ମୁଁ କହୁଥିଲି କି ଏବେ ତ ଲୋକ ଗଛ କାଟି ଦଉଛନ୍ତି? ନିଜର ନିଜର ଭଲ ପାଏବା ନିଜର ସ୍ୱା ର୍ଥ ପାଇଁ ଗଛ କାଟିକି ଯାହା ଆମେ ବନଉଛେ ଖଟ ବନଉଛେ ସୋଫା ବନଉଛେ ଆମ ପାଇଁ କେତେ କେତେ ଗଛ ନ କିଛି ଲୋକ ତ ଗଛ କାଟିି ଘର କରିଦଉଛନ୍ତି। ଆଗରୁ ଯେତିକି ଗଛ ଥିଲା ଏବେ ତାର ଆଉ ଗଛ ବହୁତ ଲୋପ ପାଇ ଆସିଲାଣି।
ଲୋପ ତ ସମସ୍ତେ ପାଇବା ଗଛରୁ ଲୋପ ପାଇବାଟା ଆରମ୍ଭ ହେଇଛି। ପରେ ପରେ ପୁରା ସୃଷ୍ଟି ପୁରା ସମାଜ ସମସ୍ତେ ଜୀବନ୍ତ ଉଦ୍ଭିଦ ସମସ୍ତେ ଧୀରେ ଧୀରେ ଲୋପ ପାଇବେ। କାହିଁକି ନା ଗୋଟେ ଗଛ ଅ ଲଗେଇକି ବଡ କରିବା ପାଇଁ ଶହେ ବର୍ଷ ଲାଗେ। କିନ୍ତୁ କାଟିବା ପାଇଁ କେବଳ ଖୁବ କମ ସମୟ ଲାଗେ। ତେଣୁ ଗଛ କାଟିବା ଟାକୁ ଭୁଲ ବୋଲି କହିବାନି। ନାଇଁ ଗଛଟ କାଟିବାଟା ଭୁଲ ବୋଲି କହିବିନି କିନ୍ତୁ ମୁଁ କହିବି ଯଦି ଜଣେ ଗୋଟେ ଗଛ କାଟୁଛି ଆଜି ସେ କିଛି ଦିନ ଆଗରୁ ସେମିତି ସେଇ ପରିମାଣର ଗଛ ଲଗେଇ ହେଲେ ସେ ଗୋଟେ ଗଛ କାଟିବ ନିହାତି। ତା ଦରକାର ତ ପଡୁଛି ନା। ତ ସେ କାଟିବାଟା ଭୁଲ ନାହିଁ। ବାସ୍ ଲଗେଇବାରେ ଟିକେ ଅଭାବ ରହୁଛି। ଯେମିତି ମୁଁ କହିଲି ମୁଁ ଗଛକୁ ଭଲ ପାଏ। ଗଛ ଲଗେଇବାକୁ ଗଛ ଲଗେଇନି ଏଟା ସତ କଥା।
ହଁ ହଁ ଏବେବି ଏ
ଇଚ୍ଛା ଅଛି।
ଏବେ ତ ବହୁତ ମାନେ ସହରରେ ହଁ ସହରରେ ଯେତୁ କଲେ ବେଶୀ ଅଛ କାଟ ଦେଖୁଛନ୍ତି ଗାଁ ଅପେକ୍ଷା ଗାଁ ପରିବେଶରେ ବହୁତ ଗଛ ଅଛି। ଯାହାପରେ ଏଥିପାଇଁ ବର୍ଷା ବି କମି ଯାଉଛି। ଯେମତି
ସେଥିପାଇଁ ନାଇଁ ନାଇଁ ନାଇଁ ନାଇଁ ସେଇଟା ମୁଁ ମାନେ ଏଇଟା ସମ୍ପୂର୍ଣ ଭାବରେ ଗ୍ରହଣ କରିପାରୁନି। ସହରରେ ଗଛ କାଟିବାର ମୁଖ୍ୟ କାରଣ ହଉଛି ରାସ୍ତାରେ ଓସାରି କରେଣ ଯେତ ରା ତାକୁ ଯେହେତୁ ସେମାନେ ପ୍ରସ୍ତର କରୁଛନ୍ତି ତେଣୁ ସେମାନେ କାଟି ଦଉଛନ୍ତି। କାଟିବାଟା ବି ଠିକ। କିନ୍ତୁ ମୁଁ କହିବା କଥା ଯୋଉଠି ରାସ୍ତା ଟା ଗଛ ନ କାଟିଲେ ବି ଚଳିବ। ସେଠି ଗଛ ଟାକୁ ରଖିବାର ମାନେ ବନ୍ଦବସ୍ଥା କରାଯିବା ଦରକାର।
ହଁ ମୁଁ ବି ଏମିତି ଦେଖିଛି। କି ତା ଗୋଟା ଜାଗାରେ ମାନେ ଗୋଟେ ଘର ଥିବ ଯଦି ସେଠି ଗୋଟେ ବହୁତ ବଡ଼ ଗଛ ଅଛି। ତାକୁ ଗୋଟେ ଆଗରୁ କଣ ଗୋଟେ ସଜେଇକି କରି ଦେଉଛନ୍ତି। ତାଙ୍କର ସେଇଟା ବଗିଚା ଭଳିଆ କରି ଦଉଛନ୍ତି। କିଛିଟା କିଛି ଅଂଶରେ। ଆଉ ବାକି କ ସେମାନେ ଘର କରୁଛନ୍ତି। କିଛି ଲୋକ କାଟୁ ନାହାନ୍ତି କିନ୍ତୁ ବହୁତ ଲୋକ କାଟି ଦେଉଛନ୍ତି ଗଛ ଆଉ।
ଉ ସେଇଟା ଯିଏ ବି କାଟୁନାହାନ୍ତି ସେଇଟା ଆମେ କହିପାରିବା ସେ ଜଣେ ବହୁତ ଭଲ ମାନସିକତାର ବ୍ୟକ୍ତି। କାହିଁକି ନା ସେ ଚାହୁଁଛନ୍ତି ବରଂ ଗଛ ଘର ଟା ଟିକେ ଲୁଚି ଯାଉ ମାନେ ଦୂରକୁ ନ ଦେଖାଯାଉ ପଛେ ସେ ଗଛ ଟା ବଞ୍ଚିକି ରହୁ। ସେଭଳିଆ ମାନସିକତାର ବ୍ୟକ୍ତି ରହିଲେ ନିଶ୍ଚୟ ପୃଥିବୀ ଲୋପ ପାଇବାରୁ ରକ୍ଷା ପାଇପାରିବ।
ହଁ ସେଇଟା ଭିତ କଥା।
ହ ଗଛ ଗଛ ଜୀବନ ନିଶ୍ଚିତ ଭାବରେ। ହଁ ନାଇଁ ମୋ ମତା ମତ ଏଇଆ ଯେ ଗଛ ଜୀବ ନିହାତି ଭାବରେ କାହିଁକି ନା ଆମେ ପାଣିକୁ ଜୀବନ କହୁଛେ। କିନ୍ତୁ ବା ବାସ୍ତବ ଜୀବନଟା ହଉଛି ଗଛ। କାରଣ ଗଛ ନଥିଲେ ବର୍ଷା ହଁ ନାଇଁ ନାଇଁ ଆମେ ସମସ୍ତେ କହୁଛେ ପାଣି ଟା ଜୀବନ। କିନ୍ତୁ ସେ ପାଣି ଯୋଗାଇ ଦେବା ପାଇଁ ଧରାପୃଷ୍ଠରେ ଯେ ମୁଖ୍ୟ ଭୂମିକା ଗ୍ରହଣ କରେ ସେ ହେଉଛି ଗଛ।
ହ
ଆମେ ଗଛର ମହତ୍ୱ ଟା ଆଗ ବୁଝିବା ଦରକାର। ଜଳ ହିଁ ଜୀବନ କିନ୍ତୁ ସେଇ ଜୀ-ଜୀ-ଜୀବନଟାକୁ ଜୀବନ କରୁଥିବା ଲୋକ ହଉଛି ବୃକ୍ଷ।
ବୃକ୍ଷ କାରଣ ଗଛରେ ଆମେ ଛାଇ ପାଉଛେ। କିନ୍ତୁ ଏତେ ଖରା ଦିନେ ଗଲାବେଳୁ କଷ୍ଟ ହଉଥିଲା। ଆମେ ଛା-ଛାଇଆ ଟି ଠିଆରେ ଆ ଭଲ ଲାଗୁଛି। ଆଉ ଗଛ ପାଇଁ ବର୍ଷା ବି ହଉଛି। ଆମେ ତାଠୁ ଅମ୍ଳଜା ନଉଛେ। ସେ ଆମର ଅଙ୍ଗାରମ୍ଳ ନେଇକି ଆମକୁ ଅବଜାନ ଦଉଛି। ଆଉ ଆଠ ଆ ବଡ଼ କଥା ଆଉ କଣ ହେଇପାରେ।
ହୁଁ। ନାଇଁ ସେ ଗଛକୁ ବଞ୍ଚେଇବା ପାଇଁ କେବଳ ସଚେତନତା ସୃଷ୍ କଲେ ହବନି ସେ ଗଛ ମାନେ ବାସ୍ତବିକ କିପରି ବନୀକରଣ ହେଇପାରିବ ବାସ୍ତବିକ କିପରି ମାନେ ଉ ଫଳ ବୃକ୍ଷ ବିଭିନ୍ନ ଜଙ୍ଗଲରେ ଲାଗିପାରିବ ଆପଣ ମାନେ ଆପଣ ଏବେ ବି ଲକ୍ଷ୍ୟ କରୁଥିବେ ବିଭିନ୍ନ ମାଙ୍କଡ଼ ଜଳ ବର୍ତ୍ତମାନ ସହର ମୁହାଁ ହଉଛନ୍ତି ହାତୀ ମାନେ ଗାଁ ମୁହାଁ ହଉଛନ୍ତି। କାହିଁକି ନା ଜଙ୍ଗଲରେ ଖାଇବା ପାଇଁ ଖାଦ୍ୟ ନାହିଁ? ସେମାନେ କଣ ଖାଇବେ ସେମାନେ କେମିତି ବଞ୍ଚିବେ? ତେଣୁ ସେମାନେ ମାନେ ବିବସ ହେଇ ମାନେ ବାଧ୍ୟବଶତଃ ସେ ସହର ଭିତରକୁ ପଶିଆସୁ ସେମିତି କିଛି ଖାଦ୍ୟ ଖାଇବା ଆସାରେ ମାନେ ପେଟର ଭୋକ ସେମାନଙ୍କୁ ଏତେ ଦୂର ଟାଣି ଆଣୁଛି। ସେମାନଙ୍କ ଭିତରେ ବି ଭୟ ରହିଛି। ସେ ସହରକୁ ଗଲେ ଏଇ ମଣିଷ ମାନେ ଆମକୁ ମାରିଦେବେ ନିଶ୍ଚୟ। ହଇରାଣ କରିବେ ହେଲେ ମଧ୍ୟ ମାନେ ପେଟର ଭୋକ ମଣିଷକୁ ମାନେ ଯେମିତି ଗୋଟେ ଜୀବକୁ ପେଟର ଭୋକ ସବୁ କିିଛି କାବୁ କରେଇ ଦିଏ ସେମତି ସେମାନେ ବାଧ୍ୟ ହେଇକି ଆସୁଛନ୍ତି।
ହଁ। ଆଉ ଏବେ ସରକାରଙ୍କ ତରଫରୁ ବି ତ ବହୁତ ସାରା ଗଛ ଲାଗୁଛି। ସେମାନେ ଯତ୍ନ ନେଉଛନ୍ତି କିନ୍ତୁ କେତେକ ଲୋକ କାଟି ବି ଦେଉଛନ୍ତି। ସେଇଠିକୁ ଯାଇକି ଗଛ ଲଗେଇଲା ବେଳକୁ ସେମାନେ କାଟି ଦେଉଥିବେ। କି ନିଆଁ ଲଗାଇ ଦେଉଛନ୍ତି ଦେଖୁଥିବେ ଖରାଦିନେ ବହୁତ ଜଙ୍ଗଲରେ ନିଆଁ ଲାଗିଯାଉଛି। ମଣିଷ ନିଜେ ଲଗାଉ କି ତାର ଅଜାଣତରେ ହେଉ? ଲାଗି ଯାଉଛି ଯାହାଫଳରେ ଆହୁରି ଆମ ପରିବେଶ ବି ନଷ୍ଟ ହଉଛି।
ହୁଁ ସେଇଆ ପରା ହଁ କୁହନ୍ତୁ।
ସେଇଆ ଆଗରୁ ଗଛ ମୂଳରେ ବସିକି ପିଲାମାନେ ପା ପାଠ ପଢ଼ୁଥିବାର ମୁଁ ଶୁଣିଛି କିନ୍ତୁ ଏବେ ଏବେ ତ ଏବେ ଆଉ ସେଇଟା ନାହିଁ। ଏବେ ତ ଆଉ ଦେଖିବାକୁ ମିଳୁନି ଆଗରୁ ଗଛ ମୂଳେ ବସିକି ପାଠ ପଢୁ ହଁ ଗୁରୁକୁଳ ଆଶ୍ରମରେ।
ହଁ ଗୁରୁକୁଳ ଆଶ୍ରମ।
ହଁ ଏବେ କିନ୍ତୁ ଆଉ ନାହିଁ
ନାଇଁ ଏବେ ଅଛି ବହୁତ କ୍ଵଚିତ ଅଛି ଅଛି ସତ୍ୟବାଦୀ ବନବିଦ୍ୟାଳୟ। ପୁରୀରେ ଗୋଟେ ଜାଗା ଅଛି ସେଠି ଏବେ ବି ଗଛ ଅଛି ଏବେ ପିଲା ପଢୁନାହାନ୍ତି କିନ୍ତୁ ସେଠି ବସିକି ଆଲୋଚନା ହୁଏ। ବିଭିନ୍ନ ମାନେ ପରିବେଶ ସୁରକ୍ଷା ହଉ ସଂସ୍କୃତି ହଉ ହୁଏ ହୁଏ। ଅଛି ଗୋଟେ ଦିଟା ଜାଗା ଏମିତି ଅଛି। ଏବେ ବି ମଣିଷ ପୃଥିବୀରେ ବଞ୍ଚି ରହିଛନ୍ତି ସେମାନଙ୍କ ଭିତରେ ମାନବିକତା ବଞ୍ଚି ରହିଛି। ସେମାନେ ଏବେ ବି ସତ ଚେଷ୍ଟିତ ଯେ କିପରି ହଁ ସତ ଚେଷ୍ଟିତ ଯେ କିପରି ଏଇ ସଂସାରକୁ ରକ୍ଷା କରାଯାଇ ପାରିବ। ସମସ୍ତେ ତ ଆଉ ଏ ସ୍ଵାର୍ଥପର ମଣିଷ ନୁହନ୍ତି ହଁ।
ହୁଁ
ହଁ ହଁ।
ହଉ ଠିକ୍ ଅଛି।
ହଉ ମ୍ୟାମ କଥା ହେଇ ବହୁତ
ମତେ ଆପଣଙ୍କଠୁ ବହୁତ କିଛି ଶିଖିବାକୁ ମିଳିଲା ଧନ୍ୟବାଦ। ମାଇକସ